ନମସ୍କାର। ଭଲ ଅଛନ୍ତି।
ହଁ ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। କଣ କରୁଛନ୍ତି?
ଟିକେ ଖାଇକି ଆସିଲି ଆଉ ଏବେ ଜସ୍ ଟିକେ କଥା ହଉଛି ତାପରେ ଗଲି ପା ଆପଣ ଏବେ କଣ କରୁଛନ୍ତି?
ମୁଁ ଛାତ ଉପରେ ଟିକେ ଅଛି ଆଉ। ସେପଟେ ଖରା ହଉଛି?
ହଁ ହଁ ଆଜି ବହୁତ ଖରା ହଉଛି ଆଜିର ପାଗ ବହୁତ ଗରମ।
ହଁ।
ରଜ ତ ଚାଲିଗଲା କିନ୍ତୁ ତଥାପି ଖରା ଟା ବର୍ତ୍ତମାନ ପର୍ଯ୍ୟନ୍ତ କମିନି। ଏତିକି ବର୍ଷାର ଆଶା ଥିଲା କି ହଁ ବର୍ଷା ଟିକେ ହବ ବ ବାୟୁମଣ୍ଡଳ ଥଣ୍ଡା ରହିବ। ପାଣିର ଟିକେ ଯୋଉ ହାହାକାର ଟା ସେ ଟିକେ କମିଯିବ ଉତ୍ତପ୍ତ ଟିକେ କମ ହବ ସେମିତି କୌଣସି ଜିନିଷ ବର୍ତମାନ ପଡ଼ିଲା ହେଇନି ବର୍ଷା ହଉଛି ସନ୍ଧ୍ୟା ସମୟରେ କେବେ କେବେ ସେଇ ମାତର ବର୍ଷା ହଉନି ଯୋଉଟା କି ଆମକୁ ଦରକାର ଏଇ ଏଇ ସମୟରେ ଆଉ କେମିତି କଣ ଚାଲିଛି ତମର ବର୍ତ୍ତମାନ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଜି ଆଜି ସକାଳେ ଜଳଖିଆ କରି ଲି ମିଠା କଦଳୀ ଚାହା ଏମିତି ଖାଇଥିଲି ଆପଣ ଖାଇଛନ୍ତି?
ହଁ ହଁ ମୁଁ ବିି ଖାଇଛି।
ସରିଲାଣି ଘରେ ରୋଷେଇ?
ଏବେ ସକାଳୁ କେବଳ ଆମେ ଜଳଖିଆ ହିଁ ସମସ୍ତେ ଖାଇଛୁ। ଆଜି ମୁଁ ଛେନାପୋଡ ସହିତ ରୁଟି ଖାଇଥିଲି ସେଛନାପୋଡ ତ ଜାଣିଥିବେ ନା? ଆମର ନୟାଗଡ଼ର ବହୁତ ପ୍ରସିଦ୍ଧ।
ହଁ ହଁ ଶୁଣିଛି।
ଛେନାପୋଡ ଦିବସ ପାଳନ କରାଯାଉଛି।
କରାଯାଏକି ମୁଁ ଜାଣିନଥିଲି।
ନା ନା ଏବେ ବର୍ତ୍ତମାନ ନା ସରକାର ସବୁ ପ୍ରକାର ଖାଦ୍ୟକୁ ଆମର ପାରମ୍ପରିକ ଗତ ଆମର ଯୋଉ ଖାଦ୍ୟ ଗୁଡିକ ଅଛି ସେ ସବୁକୁ ପ୍ରଚାର ଏବଂ ପ୍ରସାର କରିବା ପାଇଁ ବିଭିନ୍ନ ପ୍ରକାର ର ସବୁ ଅ ଦିବସକୁୁ ପାଳନ କରୁଛି ଯେମିତି ତମେ ପଖାଳ ଦିବସ ବିଷୟରେ ଜାଣିଥିବ। ମାର୍ଚ୍ଚ କୋଡିଆରେ ଆମେ କହୁଛେ ସେମିତି ଏପ୍ରି ଏଗାର ତାରିଖକୁ ବର୍ତ୍ତମାନ ଆମର ସରକାର ବର୍ତ୍ତମାନ ଛେନ୍ନାପୋଡ ଦିବସ ହିସାବରେ ପାଳନ କରୁଛି। ଢେଙ୍କାନାଳ ର ବିରି ବି ବରା ବିଷୟରେ କି ନା ଜାଣିଥିବା ଆପଣ ବହୁତ ଫେମସ। ତ ସେଥିପାଇଁ ବର୍ତ୍ତମାନ ଗୋଟେ ବରା ଦିବସ ହ ବର୍ତ୍ତମାନ ପାଳନ କରାଯାଉଛି ଢେଙ୍କାନାଳରେ।
ଓହୋ ହଁ ମୁଁ ଜାଣି ନଥିଲି କି ଶୁଣି ନଥିଲି ଜାଣିଲି ଏବେ ଆପଣଙ୍କଠୁ କିଛି
ଆଉ ତମ ପଟେ କଣ କଣ ସବୁ ଏମତି ସୁନ୍ଦର ସୁନ୍ଦର ଖାଦ୍ୟ ଅଛି ମତେ ଟିକେ କୁହ।
ଆମର ଏପଟେ ଆମର ଏପଟେ କଣ ଖାଇବା ପାଇଁ ଭଲ ଲାଗେ ମୁଁ ଠିକ ରେ ଜାଣିନି ଏକା ମାନେ ମତେ ଟିକେ ଖାଇବା ପିଇବା ବିଷୟରେ
ଆଚ୍ଛା ଠିକ ଅଛି ଆଉ ତାହେଲେ ଆଜି କଣ ତ ରୋଷେଇ ହେଇଛି?
ଆଜି ଘରେ ରୋଷେଇ ମୁଁ ତ ମୋ ସାଙ୍ଗର ଗୋଟେ ବାହାଘରକୁ ଆସିଥିଲି। ତ ଚାଲିଚି ସରିଲାଣି ବାହାଘର ଯେ ଆଜି ଟିକେ କାମ ଚାଲିଛି ଚାଲୁଥିବ ରୋସେଇ ମୁଁ ଜାଣିନି ଟିକେ ଠିକରେ
ଆଉ ବାହାଘରରେ ତମ ପଟେ ସେଇଟା କେମିତି କଣ ସବୁ ହୁଏ।
ହଁ ଏପଟେ ଏପଟେ ଟିକେ ପରମ୍ପରା ଅଲଗା ଅଛି ଏଇ ଗାଁ ରେ।
କଣ ହୁଏ ଟି
ହଁ କହୁଛି ଅ ବାହାଘରର ଯୋଉ ଯୋଉ ଦିନ ବର ଯାତ୍ରୀ ଯିବେ ଝିଅ ଘର ସେଦିନ ଏଠାରେ ସମସ୍ତେ ଗୋଟେ ଜାଗାରେ ଏକତ୍ରିତ ହୋଇକି ଏ ଏଇ ଗାଁ ର ଇଷ୍ଟ ଦେବୀଙ୍କୁ ଯିବେ ପୂଜା କରିବା ପାଇଁ। ଏ ବାଜା ବଜେଇ କିି ନାଚି ନାଚି ସମସ୍ତେ ଯିବେ। ସେଠାରେ ସବୁ ପୂଜା କରିକି ଘରକୁ ଆସିବେ ତାପରେ ସେଇଠି ଯ ଯିଏ ବର ଥିବେ। ତାଙ୍କୁ ବନ୍ଦାପଣା କରାହେବ ତାପରେ ଯୋଉ ଝିଅ ଘରକୁ ଶାଢୀ ନେଇକି ଯିବେ ସେ ଶାଢୀ ଟାକୁ ଗୋଟେ ଅଲଗା ଗୋଟେ ସାହିକି ଏମିତି ଘରେ ରଖା ହେଇଥିବ। ତ ତାକୁ ନେଇଯିବା ପାଇଁ ଆଉଥରେ ସେମିତି ସମସ୍ତେ ହଳଦୀରେ ଲଗେଇକି ଏମିତି ନାଚି ନାଚି ଯିବେ ସେଇ ଶାଢୀ ଟାକୁ ନେବା ପାଇଁ। ଏପଟେ କହନ୍ତି କି କନ୍ୟା ନେଇଯାଉଛି ସେମିତି କହନ୍ତି। ଏମିତି ସମସ୍ତେ ମଜା କରି କରି ନାଚି ନାଚି ଯାଆନ୍ତି ଆସନ୍ତି। ହଳଦୀ ଏମିତି ଗାଧାନ୍ତି ଏମିତି ହୁଏ ଆଉ ବହୁତ କିଛି ଅଲଗା ଦେଖିବା ପାଇଁ ମିଳିଲା ଏପଟେ ଗାଁରେ।
ଆଚ୍ଛା ମତେ ବି ଶୁଣିକି ବହୁତ ଖୁସି ଲାଗିଲା କି ସେପଟ ସେଠାରେ କିଛି ନୂଆ ଧରଣର ବାହାଘର ହୋଉଛି।
ହଁ।
ଅ ଆମେ ବାହାଘରରେ ଯେତେ ସବୁ ପ୍ରକାର ଯୋଉ ବିଧି ରୀତି କିଛି ଆମର ଆମର ଅ ମାନେ ଜଡିତ ହେଇକି ପରସ୍ପର ସହିତ ରହିବାର ଯୋଉ ଆମେ ଯୋଉ ଅ ନିଅନ୍ତି ଯୋଉ ସାତ ଜନ୍ମର ଶପଥ ସେଥିରେ ରହିଥାଏ ନା ନାଇଁ।
ହଁ। ଏଇଠାରୁ ଗଲୁ ତାପରେ ସେପଟେ ବରଯାତ୍ରୀ ହେଇକି ସେପଟେ ଜାଗାକୁ ଗଲୁ କନ୍ୟାଙ୍କ ଘରକୁ। ସେଠି ବାରାତି ଏମିତି ନାଚି ନାଚି ଗଲୁ ଏପଟରେ କଣ କହିଲ ବରଯାତ୍ରୀରେ ଗୀତ ବଜ ଯାଆନ୍ତିନି ଏମିତି ଯୋଉ ବାଜା ବଜାନ୍ତି ସେମିତି କରନ୍ତି। ମେଲୋଡି ଟାଇପ ର ସେମିତି ବାଜାର ଏମିତି ଗୀତ ସମ୍ବଲପୁରୀ ଇଏ ର
ବହୁତ ସୁନ୍ଦର ସମ୍ବଲପୁରୀ ଗୀତ ତ ବହୁତ ସୁନ୍ଦର।
ହଁ। ସେ ବାଜାରରେ ତ ବହୁତ କିଛି ପୁରା ଭ ମାନେ ଭଲ ବଜଉଥିଲେ। ନାଚିଲୁ ସେମିତି ଆଉ ଖାଇବା ବି ଭଲ କରିଥିଲେ ଝିଅ ଘର।
କଣ କଣ କରିଥିଲେ।
କରିଥିଲେ ଭାତ ଡାଲି ଚିକେନ ପକୋଡା ତାପରେ ଦହି ଝିଲି ନା କଣ ସେମିତି ବୁନ୍ଦି ଏମିତି ମିଶେଇ ଥିଲେ ଯେ ମୁଁ ତ ଖାଏନି ତାପରେ ପାୟସ କରି ଲେ ମଞ୍ଚୁରିଆନ ଚୌମିନ, ଗୁପଚୁପ, ଆଇସ୍କ୍ରିମ ବହୁତ କିଛି କରିଥିଲେ।
ତମର ଫେବ୍ରାଇଟ କଣ ଥିଲା?
ମୋର ଫେବ୍ରାଇଟ ମୋର ଫେବ୍ରାଇଟ ମତେ କ୍ଷୀରି ଭଲ ଲାଗେ ପାଏସ ଖାଇବା ପାଇଁ।
ଆଚ୍ଛା ତା ହେଲେ ତୁମକୁ ମିଠା ବାଲା ଖାଦ୍ୟ ବୋହୁତ ପସନ୍ଦ।
ହଁ ସେମିତି ଆଉ ସେଇଟା ଟିକେ ଭଲ ଲାଗେ ଏମିତି ଭୋଜିରେ ମୁଁ ଟିକେ ଖାଏନି ବେଶୀ ସେ ପାଏସ ହେକା ଖାଇବା ପାଇଁ ଯାଇ ଯୋଉ ଭୋଜି ହେଲେ ବି ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ?
ମତେ ତ ସବୁ ଭଲ ଲାଗେ ମୁଁ ସବୁ ଶାଗ ସ-ସବୁ ପ୍ରକାର ମୁଗ ଡାଲି ଫାଲି ମୁଁ ସବୁ ଖାଏ ଘର ଖାଦ୍ୟ ମତେ ଟିକେ ବହୁତ ପସନ୍ଦ ମୁଁ ବାହାର ଖାଦ୍ୟକୁ ଏତେ ଟି-ଟି ଅ ଖାଏ ନା ତ ଘର ଖାଦ୍ୟ ବହୁତ ଖାଏ ଆଉ ବାହାଘର ଭୋଜିରେ ତ ବିଭିନ୍ନ ପ୍ରକାର ଖାଦ୍ୟ ଆଶା ଥାଏ। ସେଠିକୁ ଖାଇବାକୁ ହଁ।
ହଁ।
ସାଧା ଜିନିଷ ଖାଇବା ପାଇଁ ବେଶୀ ପ୍ରସନ୍ଦ କରେ ଆଉ। ଅ ତମେ ଖାଲି ସମୟରେ କଣ କର?
ଖାଲି ସମୟରେ। ଖାଲି ସମୟରେ ଆ ମୁଁ ଆମ ଘରେ ରଖିଛି ଗୋଟେ କୁକୁର ବିଲେଇ। ଏବେ ତ ମୋର ଗୋଟେ ବିଲେଇ ଥିଲା ଯେ ତାଙ୍କେ ମରିଗଲେ ତ ଟିକେ ଦୁଃଖ ଲାଗେ। ଲାଗିଲା ତାଙ୍କ ଏବେ ଛୁଆ ଦିଟା ଜନ୍ମ କରିଥିଲେ ଛୋଟ ଛୋଟ ଛୋଟ ଅଛନ୍ତି ଏବେ ସେମାନେ ତ ଖେଳୁଛନ୍ତି ମୋର ସବୁ ଡ୍ରେସ ଯାକ ସବୁ ଖରାପ କରିଦେଲେଣି।
ଶୁଣିକି ଦୁଃଖ ଲାଗ ବିଲେଇ ଚାଲିଗଲା ବୋଲି କେ କେତେ ସ କେତେ ତାକୁ ରଖିଥିଲ।
ତାଙ୍କୁ ପାଞ୍ଚ ବର୍ଷ ରଖିଥିଲି ବହୁତ ଭଲ ପୁରା ସୁନ୍ଦର ଦେଖା ଯାଉଥିଲା ସେ ବିଲେଇ ମାନେ। ସେ ବିଲେଇ ଟା ଆମ ଗାଁରେ ବହୁତ ଭଲ ସମସ୍ତେ କହିବେ ଦେଖ ସେଇଟା ତାଙ୍କ ଘର ବିଲେଇ ଏମିତି କହିକି ବହୁତ ସୁନ୍ଦର ଦେଖା ଯାଉଥିଲା ସେ।
ଆଚ୍ଛା, କଣ କଣ ଖାଏ ତମ ବିଲେଇ ସବୁଦିନ?
ଆମ ବିଲେଇ ଅମୁଲ ଭାତ ଖାଏ, ତାପରେ ବିସ୍କିଟ ଖାଇବ। ପକୁଡି ଏମିତି ସବୁ ସବୁ କିଛି ଏମିତି ଖାଏ।
ଆମ ଘରେ ବି ଦିଟା ବିଲେଇ ଅଛନ୍ତି। ଆମ ଘରେ ସବୁବେଳେ ବିଲେଇ ରଖୁ ଏବର୍ଷ ଆମେ ଦିଟା ବିଲେଇ ରଖିଛୁ। ସେମାନେ ଏବେ ଗୋଟେ ବର୍ଷ ରୁ ଅଧିକା ହେଲାଣି ଆମ ଘରେ ରହୁଛନ୍ତି। ଛୋଟ ଛୋଟ ହେଇଛନ୍ତି ଜଣଙ୍କ ନା କାବୁ ଆଉ ଜଣଙ୍କ ନା ଧଳୁ ଦେଇଚୁ। ତମ ତମର, ବିଲେଇ ମାନଙ୍କର ନାଁ କଣ ଦେଇଛ?
ମୁଁ ମୋର ଯୋଉ ବିଲେଇଟା ମରିଗଲେ ତାଙ୍କ ନା ମୁଁ ଗଧ ଦେଇଥିଲି। କାରଣ ସିଏ ଖାଲି ଶଉଥିଲା। ସେ ଖାଲି ମୁଁ ଶୋଇଥିବି ତ ସେ ଶୋଇଥିବ ତ ସମସ୍ତେ କହିବେ ଦେଖ ସେ ଝିଅ ଟା ଯେମିତି ଶୋଇଛି ସିଏ ସେମିତି ଶୋଇଛି ଗଧ ଦିଟା ଶୋଇଛନ୍ତି କହିବେ ଆ ଆମ ଘରେ ତ ତାକୁ ଗଧ ଗଧ ବୋଲି ଦେଲୁ ଆମେ ନା।
ବା ବହୁତ ହି ସୁନ୍ଦର। ନା ଗଧ ବିଲେଇର ନା ଗଧ କେତେ ସୁନ୍ଦର ଚିନ୍ତାଧାରା ତମର।
ସେ ତାକୁ ଡାକିଲେ ବି ସେ ଶୁଣୁଥ ଗଧ ମାଙ୍ଗଥ ସେମିତି ତ କରୁଥିବ ତାପରେ ତାଙ୍କ ଝିଅ ହେଲା। ଗୋଟେ ବର୍ଷ ପରେ। ତା ନା ଦେଲୁ ଆମେ ଧୁବୁଲି ବୋଲି ଦେଲୁ ତା ସ ମାନେ ତା କଲର ଥିଲା କି କି ନାଇଁ ରଙ୍ଗ ଟା ପୁରା ଧଳା ଥିଲା ତାକୁ ସେମିତି ଦେଲୁ ଆଉ। ସେମିତି ନା ଦଉଛୁ।
ଏବେ କେତେ ବଡ ହେଲାଣି?
ହେଲାଣି ତାଙ୍କର ବି ଏବେ ଝିଅ ଥିଲା ମା ଆଉ ଝିଅ ଦି ଜଣ ଯାକ ଏବେ ଛୁଆ ଜନ୍ମ କରିଥିଲେ ଦି ଜଣ ଏବେ ଚାରିଟା ଛୁଆ ଅଛି ଘରେ। ଗୋଟେ ପୁଅ ଅଛି ଆଉ ତିନିଟା ଝିଅ ଅଛନ୍ତି ବିଲେଇ।
ଆଛା ଆ ତମ ବିଲେଇ କିଛି ଖାଇବା ଟାଇମରେ ଅ ଦୁଷ୍ଟମି କରେନି ଆମ ଘରେ ଯୋଉ ପିଲେଇ ଦିଟା ଅଛନ୍ତି ସେମାନେ ତ ବହୁତ ଦୁଷ୍ଟାମି କରନ୍ତି ଯ ଜଣଙ୍କୁ ଖାଇବାକୁ ଯଦି କ୍ଷୀର ଭାତ ପସନ୍ଦ ଆଉ ଜଣେ କହିବା ମତେ ଆମିଷ ଆଣିକି ଦିଅ। ତମ ଘରେ
ହଁ ସେମାନେ ଅମୁଲ, ସେମାନଙ୍କୁ ଆମେ ଭାତରେ, ଅମୁଲ ପକେଇକି ଦେଇଦଉ ତ ସେମାନେ ଖା ନ୍ତି। ଆଉ ମାଗୀ ଆସନ୍ତି। ମାନେ ଆମେ ଏମିତି କିଛି ରୋଷେଇ କରୁଥିବୁ, କଣ କରୁଥିବୁ, ସେ ବିଲେଇ ଚାରିଟା ଆସିବେ, ବସିବେ ଆଉ ଦେଖୁଥିବେ। ଉପର ତଳକୁ, ଉପରକୁ ତଳକୁ ଗଲେ ସେମିତି ଦେଖୁ ସେମିତି କର ନାହିଁ। ଆସିକି ପାଖରେ ବସିବେ, ଶୋଇବେ, ନହେଲେ
ହ୍ୟାଲୋ।
ହଁ ହ୍ଯାଲୋ ସୁଭା ହୋ
ହ୍ୟାଲୋ। ହଁ, ହଁ ସୁଭା ଯାଉଛି। ହ୍ୟାଲୋ ହଁ ହଁ ସୁଭଛି।
ଆପଣଙ୍କର ବିଲେଇ କଣ, ଖାଆନ୍ତି?
ଅ, ଆମେ ତ ସକାଳୁ ଉଠିଲା ବେଳେ ହିଁ, ସେମାନେ ଆମକୁ ପ୍ରଥମେ ଖାଇବାକୁ ମାଗନ୍ତି। ସେଥିପାଇଁ ତାଙ୍କ ପାଇଁ ଆମେ, ସଵତନ୍ତ୍ର ଶୁଖୁଆ ରଖିଛୁ କିଛି ଚିଙ୍ଗୁଡି ଶୁଖୁଆ, ସେ ଚିଙ୍ଗୁଡି ଶୁଖୁଆ ହିଁ ତାକୁ ଦିଆ ହୁଏ। ସେଟା ସେ ଖାଆନ୍ତି, ତାପରେ କ୍ଷୀର ଖାଆନ୍ତି। ସକାଳୁ ବିସ୍କିଟ ଖାଆନ୍ତି। ଏତିକ ଖାଇ ସାରିଲା ପରେ, ତାଙ୍କର ଆମର ଲଞ୍ଚ ଉ, ଯୋଉ ମଧ୍ୟାହ୍ନ ଭୋଜନ ପୂର୍ବରୁ, ସେମାନେ ଆଉ ଦି ଥର ଖାଇ ଦିଅନ୍ତି। ସେମାନେ ବହୁତ ଖାଆନ୍ତି। ଦିନ ରାତି ଚବିଶ ଘଣ୍ଟା ଟା, ସେମାନେ ଖାଲି ଖାଉ ହିଁ ଥାନ୍ତି। ଆଉ ସେମାନଙ୍କର ଘରେ ଘରେ ତାଙ୍କର ଫେ-ମାନେ, ଖା-ମାନେ, ମାନେ ମନ ପସନ୍ଦ ଖାଇବା ହଉଛି ଅରୁଆ ଭାତ, ସେଥିରେ ଟିକେ କ୍ଷୀର, ଟିକେ ହାଲକା ସେଥିରେ ଲୁଣ ଟିକେ ପଡିବ, ଆଉ ଟିକେ ଆଳୁ ଚକଟା, ସେ ଟିକିଏ ତାଙ୍କୁ ସବୁ ଭାତକୁ, ଚକଟିକି ତାଙ୍କୁ ଦେଇଦେଲେ ସେ ଶାନ୍ତିରେ, ଖାଇଦିଅନ୍ତି ସବୁ ଦିନ୍।
ହଁ ବହୁତ ଖେଳୁଥିବେ। ତାପରେ ଖେଳି ସାରିଲା ପରେ, ଶୋଇପଡିଥିବେ ନାଇଁ କି ଗୋଟେ ଜାଗାରେ?
ହଁ, ସେମାନେ ତ ବହୁତ ସମୟ ଧରିକି ଶୁଅନ୍ତି। ପାଖାପାଖି ଗୋଟେ ଦିନରେ ସେମାନେ, ଦଶ ଘଣ୍ଟା, ଆଠ ଘଣ୍ଟା ପାଖାପାଖି ଶୁଅନ୍ତି। ଆପଣଙ୍କ ବିଲେଇ ବି ଏତେ ଶୁଅନ୍ତି?
ଯେତେ ବି ହାଲିଆ ହେଇ ଯିବେ, ଶୋଇବାକୁ ପଢିବେ, ସେମିତିକି ଶୋ ଆଉ ସକାଳେ ଶୋଇବେ। ସେ ବିଲେଇ ମୁଁ ଶୋଇଥିବି। ଆସିବ ଗୋଟେ ବିଲେଇ ଶୋଇବ ମୋ ପାଖରେ। ଶୋଇବ, ଶୋଇବ, ଶୋଇବ ତା ତାପରେ ଯିବ।
ଆଉ ସେମାନେ ଘରେ କିଛି ଏମତି ପଟି ଫଟି କରୁଛନ୍ତି ନା? ବାହାରେ ପଟି ଫଟି କରିକି ଆସୁଛନ୍ତି?
ବା, ବାହାରେ କରନ୍ତି। ଏବେ ଛୋଟ ଯାକ ଅଛନ୍ତି, ତ ସେମାନେ ସେ, ଏଁ ଯାଇକି ସେ ବାଲି ଗୋଟେ ଅଛି। ବାଲି ଗଦା କରିଦେଇଛି ସେଇଠି କରନ୍ତି ସେ
ବଢିଆ ଭଲ ଭାବରେ ତମ ବିଲେଇ ମାନଙ୍କୁ ତମେ ଶ ଯାହା ହଉ, ସେମାନେ ଘର ପରିଷ୍କାର ରଖୁଛନ୍ତି। ଆଉ ଘରେ ଜୀବଜନ୍ତୁ? ସବୁ ବର୍ତ୍ତମାନ ସେମାନେ
କୁକୁର ଗୋଟେ ରଖିଛୁ, ଆଉ ଗୋଟେ।
ଆରେ ବା ବହୁତ ବଢିଆ। ତାହେଲେ ତ ବିଲେଇ, କୁକୁର ସାଙ୍ଗ ହେଇକି ତମ ଘରର
ହଁ, ସେ କୁକୁର ବହୁତ କଥା ମାନେ, ମୋ ସହିତ ମୁଁ ଜଙ୍ଗଲ ଗଲେ, ମୋ ସହିତ ପଛେ ପଛେ ଏମିତି ଘରେ ଯଦି ବୋଉ ଏମିତି ପାଣି ନେବା ପାଇଁ ଯିବେ, ତାଙ୍କ ପଛେ ପଛେ ଯିବ ପୁଣି ଆସିବ। ଆଉ ଥରେ ଗଲେ ପୁଣି ପଛେ, ପଛେ ଯିବ। ସେମିତି ଖାଲି ସାଙ୍ଗରେ ଯାଏ, ସାଙ୍ଗରେ ଆସେ। ଡବି ଦିଆ ହେଇଛି ତା, ନା।
ବଢିଆ ସୁନ୍ଦର ନାଁ।
ଜେଜେମା ଦେଇଥିଲେ ଆଉ।
ତ ପାଇଲା ଗଧ
ହଉ ଠିକ ଅଛି ତମ ସହ କଥା ହେଇକି ଭଲ ଲାଗିଲା ରଖୁଛି ପରେ କଥା ହବା।
ହଁ ଧନ୍ୟବାଦ।